କି
ହଁ ହଁ ଶୁଭୁଛି
ଉୁଁ କଣ କରୁଥିଲେ?
ଏଇ ବସିଥିଲି ଆଉ
ଓ ହଁ ହଁ।
ଆଉ ଆପଣ?
ହଁ ଏଇ ପିଠା କରୁଥିଲି ତ ବସିଛି ଆଉ ନଡ଼ିଆ ପୁର କରିକି ଆଉ
ଓହୋ କଣ ମଣ୍ଡା ପିଠା କରୁଛନ୍ତି?
ନାଇଁ ନାଇଁ ଇଏ ଇଟଲିି କରିବି
ଓହୋ।
ହୁଁ।
ସେ ଇଟିଲି ପୁର ଦେଇ କରିବେ ଆଉ ମଣ୍ଡା ପିଠା ଟାଇପ ର
ହଁ ହଁ ସେଇଟା ସିଝା ହୁଏ ଏଇଟା ଖାଲି ଷ୍ଟିମ୍ ହବ ଆଉ ହଁ ଏଇ କାଲି ଟିକେ ଯାଇଥିଲୁ ମନ୍ଦିର ତ ନଡ଼ିଆ ଭାଙ୍ଗିକି ଆଣିଥିଲୁ ସେଆକୁ କରିକି କରିଦବା କଥା ଆଉ
ହଉ।
ଆପଣଙ୍କୁ କୋଉ ପିଠା ଭଲ ଲାଗେ?
ମତେ ସବୁ ମତେ ଟିକେ ଖାଇବା ବହୁତ ପସନ୍ଦ
ଇସ୍ ହଁ ଫୁଡି ଆଉ ହଁ
ଏବେ ଟିକେ ଆଇଁଷ ଛାଡି ଦେଇଛି ନହଲେ ବାକି ମୋତେ ସବୁ ଖାଇବା ଭଲ ଲାଗେ ସବୁ ପରେ ଏମିତି ଇଚ୍ଛା ହେଲାାନି ଆଈଁଷ ଖାଇଥିଲେ ଗୋଟେ ସ୍ମେଲର କେମିଥି ଲାାଗିଲା
ଓହୋ ହୋ ମାନେ ହଠାତ୍ କଣ ଦେଖିଲେ ବୋଲି ନା କଣ ଏମିତି କେମତି ହଠାତ୍
ଟ କିଛି ନା ମାନେ ଏ ହଠାତ୍ ଗୋଟେ ମନ ଭିତରେ ଗୋଟେ ପଳେଇ ଆସିଲା ଏମିତି
ଓ ହୋ ହୋ କେତେ କେତେ ଦିନ ହେଲାଣି କି?
ଆଜ୍ଞା।
ମୁ କହିଲି କେତେ ଦିନ ହେଲାଣି ଛାଡ଼ି ଲେଣି?
ମୁଁ ଦି ତିିନ ବର୍ଷ ହେଇଗଲାଣି ଆଇଁଷ ଛାଡ଼ିଦେଇଚି।
ହବା ଉପରେ ହଁ ଏବେ ପ୍ରାୟ ପ୍ରାୟ ଲୋକ କହି ଆଇଁଷ ଛାଡିଦେ ମୋ ଭାଇ ଏମିତି ବହୁତ ଖାଉଥିଲା କଣ ହେଲା ହଠାତ୍ ଛାଡିଦେଲା ଆଉ ଜମା ବି ଖାଉନି ହଁ।
ପ୍ରବଳ ଖାଏ।
ହୁଁ ସିଏ ବି ଖାଉନି ସିଏ ଏବେ ତ ଠାକୁରଙ୍କ ଉପରେ ହଁ।
ମାନେ ଆମ ଘର କତିକି ଆସିଥିଲେ ଯୋଉ ଠାକୁର ନେଇକି ଆସନ୍ତିନି
ହଁ ହଁ।
ହଁ ସେଇଠୁ କଣ ହେଲା କେଜାଣି? ମାନ ସେଇଦିନଠାରୁ ହିଁ ଆଇଁଶ ଛାରିଲାଣି।
ହଁ ହଁ ହଁ କେତେ ଆମ ମାନେ ଦେହ ପାଇଁ ଏତେ ନନଭେଜ୍ ମାନେ ଖାଇବାଟା ଜରୁରୀ ନୁହଁ।
ହ
ତା ବଦଳରେ ଆପଣ ଶାଗ ପନିପରିବା ଆଉ
ନନଭେଜ ନ ଖାଇକି ତ ଷାଠିଏ ପଞ୍ଚଁଷଠି ନନଭେଜ ଖାଇଥିଲେ ଆଉରି କେତେ ହେଇ ଯାଇଥାନ୍ତା।
ହଁ।
ହୁଁ। ହୁଁ
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆଉ ଆମ ଘରେ ବାପା ବୋଉ ଜେଜେମା ଭାଇ। ଭଉନି ଆଉ ମୁଁ ଆଉ।
ଓହୋ ତମେ ବଡ଼ ନା ସାନ?
ନା ମୁଁ ସଭାବଡ।
ଓ ହୋ ହୋ ଆଛା।
ଆଉ ଆପଣଙ୍କ ଘରେ ଆମର ପ୍ଲସ୍ ଥ୍ରୀ ସରିଗଲାଣି କିନ୍ତୁ କମ୍ପିଟେଟିଭ ପାଇଁ ପଢ଼ା ହଉଛି।
ଓହୋ ଗମେଣ୍ଟ ଜବ ଆଉ ଚେଷ୍ଟା କରିବା କଥା। କଥା ଆଉ ଯେତେ ଦେବେ ସେତେ ଭଲ।
ହୁଁ ଆଉ ଆପଣଙ୍କର ଘରେ କିଏ ଅଛନ୍ତି?
ମୋ ସ୍ଵାମୀ ମୋ ଶାଶୁ ଆଉ ମୋର ଛୋଟ ଛୁଆଟେ ଆଉ ତିନି ବର୍ଷର ଝିଅ ଟେ।
ହୁଁ।
ହଁ।
ଆଉ ରଜ ପାଇଁ କିଣାକିଣି ସଇଲାନି?
ରଜ ପାଇଁ ଯାଇନୁ ଏବେ ତ ବହୁତ ମାର୍କେଟ ଭିଡ ରହୁଛି ରବିବାର ଶନିବାର ରବିବାର। ଆକ୍ଚଆଲି ମୋ ସ୍ୱାମୀଙ୍କର ଛୁଟି।
ହ
କିନ୍ତୁ ଯାଇ ହଉନି କାରଣ ବହୁତ ଭିଡ ରହୁଛି ଛୁଆକୁ ଧରିକି ଯିବାଟା କଷ୍ଟ। ସେଇଥି ପାଇଁ ଆଉ ଯାଇ ହଉନି ଆଉ
ମାନେ ଘଣ୍ଟେ ଦି ଘଣ୍ଟା ଲାଗିବ ଯାହାବି ହେଲେ।
ହଁ ତାପରେ ଏଇ ଛୁଆ ଯେମିତି ହଉଛନ୍ତି ତାଙ୍କୁ ନବାଟା କଷ୍ଟ। ତମେ ଗୋଟେ ଜାଗାରେ ପାଞ୍ଚଟା ତମକୁ କିଣେଇକି ଛାଡିଦେବେ। ହଁ ଅନ୍ଲାଇନ୍ ମଗେଇ ଚି ଅନଲାଇନରେ ଆସିବ ଡ୍ରେସ ଯାହା। ଆଉ ଛୋଟମୋଟ କିଣାକିଣି କରିଦେଲେ ଚଳିବ ଏଇ ଡ୍ରେସ ପାଇଁକା କଣ ବହୁତ ବୁଲିବାକୁ ପଡେ ଅନଲାଇନ ରେ ତ ଏବେ ସବୁ ହେଇଗଲାଣି ଚଏସ୍ କରିକି କରିଦେଲେ ସେ ଆସିକି ଘରେ ଦେଇଦେଇକି ଯାଉଛନ୍ତି। ଆଉ ସେ ଚୁଡି ଫୁଡି ଆଉ କଣ ଛୁଆ ପାଇଁ କିଣିଲେ ମେହେନ୍ଦୀ ଟିକେ ତାକୁ ଟିକେ ମତେ ସଜେଇବାକୁ ଭଲ ଲାଗେ ଆର ବର୍ଷ ର୍ଷ ତ ହେଇ ନଥିଲା ମୋ ଶ୍ୱଶୁର ଏକ୍ସପାଡ କରିଥିଲେ ତ ହେଇ ନଥିଲା। ଏଥରକ ଟିକେ ଭଲ ଭାବରେ କରିବା କଥା ଆଉ। ମୋର ମାନେ ରଜ ପୂର୍ବ ଦିନ ମୋ ଝିଅର ଜନ୍ମଦିନ ମାନେ ତାର ଜୁନ ବାର
ମାନେ ଏକା ସାଙ୍ଗରେ ପୁରା ହେଇଗଲି ଆଉ।
ହଁ ଜୁନ୍ ବାରରେ ତା ଜନ୍ମ। ତ ସେଇଥିପାଇଁ ସବୁ ସପିଙ୍ଗ ଚା ସବୁ ଅନଲାଇନ କରିଦେଇଛୁ। ତା ପାଇଁ ଗୋଟେ କଣ୍ଢେଇ ଟେ ମଗେଇଛି ତାର ଭାରି ପସନ୍ଦ ଯୋ ଗୋଟେ କଣ୍ଢେଇ ଗୋଟେ ମୋ ନଣନ୍ଦ ତାକୁ ଦେଇଥିଲେ ସେ ସବୁବେଳେ ଧରିକି ବୁଲେ। ସେଇଟା ଟିକେ ଅସ୍ନା ହେଇଗଲାଣି ଆଉ ଗୋଟେ ମଗେଇ ଦେଇଛୁ ତାକୁ ରଖା ହେଇଛି। ସେଦିନ କଣହେଇଛି ସେ ଜାଣିନି ସେ ଖୋଲିଦେଲା ସେ କହିଲା ଏଇ ଟେଡି ଟେଡି। ମୁଁ କହିଲି ସେ ବେବି ଡାକୁଚି ତାକୁ ବେବି ବେବି ମୁଁ କହିଲି ନାଇଁ ନାଇଁ ଏଟା ବାଥଡେ ଗିପ୍ଟ। ନା ହଉ ହଉ ରଖିଦିଅ ମତେ ବାର୍ଥଡେରେ ଦବ ମୁଁ କହିଲି ହଁ। ଦେବି ସିଏ ସେବେଠୁ ଆଉ ମାଗୁନି ବି। ଉହ୍ନୁ, ଉହ୍ନୁ ବାର୍ଥଡେ ଗିଫ୍ଟ ବାର୍ଥଡେ ଗିଫ୍ଟ ଉହୁଁଉହୁଁ,।
ହୁଁ।
ଏମିତି ଆଉ, ଆଉ ଆଜି କଣ ଖାଇବା ହେଇଥିଲା ଆଜି?
ଆଜି ଭାତ, ଡାଲି, ଆଉ ଘାଣ୍ଟ, ଆମ୍ବ ଖଟ ଆଉ ସେ ପୋଇ ପତ୍ର ବରା
ଅ, ହିଁ, ମା ସବୁ କରିଥିଲେ।
ନାଇଁ, ନାଇଁ ଏମିତି ମୁଁ ମେସ ରେ ରହୁଛି।
କଣ କହିଲ?
ମୁଁ କହିଲି ଦିଦି ମୁଁ ମେସରେ ରହୁଛି।
ଆଚ୍ଛା, ଆଛା ମେସ୍ ରେ ଆଚ୍ଛା, ଆଚ୍ଛା ମେସ ରେ ସବୁ କିଏ ରୋଷେଇ ବନେ ତମେ ମାନେ ସବୁ ମିଶି
ନା, ନା ମାଉସୀ ଆଉ ମଉଶା ଆସଛନ୍ତି, ଷାଠିଏ ଜଣ ପିଲା ହେଲୁଣି।
ଆଚ୍ଛା ଆଚ୍ଛା ଆଉ ସେ କରିଦେଇ ଯାଆନ୍ତି ତମେ ତମର ନିଜେ ଖାଉଥିବ ଆଉ।
ରାତିକ ରୁଟି ପୋଟଳ କରୋମା
ଅ, ହଁ, ହଁ, ତମେ ରୋଷେଇ ଜାନିଛ ନା ଜାଣି ନ?
ହଁ, ହିଁ, ମୁଁ ରୋଷେଇ ଜାଣିଛି।
ଆଉ ପତ୍ର ବରା କେମିତି କଣ କଣ କରନ୍ତି, ମୁଁ ତ ଜାଣିନି ଜାଣିଛ ତମେ?
ହଁ, ଆମର ଏଇଠି ବାଲେଶ୍ୱରରେ ତ ଯୋଉ ପୋଇପତ୍ର କାଟିକି ତାକୁ ବେଶ ବେସନରେ ଗୋଳେଇକି ପିଆଜ ପକେଇକି ଲଙ୍କା ପକେଇ ଗୋଳେଇକି ତାକୁ ସେ ଯେଉଁ ଛାଣିଟା କାଢ଼ି ବାକୁ ଟା ସେଇଟା କହୁଛନ୍ତି ତାଙ୍କର ଏଠି
ହଁ ଆଚ୍ଛା ହଉ ଆମ ତେଲରେ ଛାଣିବ ନା ତାୱାରେ କରିବ?
ନା ସେ ତେଲରେ ଛାଣାନ୍ତି ବାକି ମୁଁ ଘର ସେଇଟା ମାନେ ଗୋଟାପୋଇ ପତ୍ର ରେ ତାରେ ଆଳୁ ଷ୍ଟପିଙ୍ଗ ଦେଇକି
ହୁଁ, ହୁଁ, ହୁଁ।
ମାନେ ପା
ମାନେ ଆଳୁକୁ ସିଝେଇକି ପିଆଜ ଲଙ୍କା ଦେଇକି ହଁ
ତିନି ଟା ଦେଇକି ତାକୁ ମାନେ ପୁରା ଫୋଲଡ୍ କରିକି ଭଲ ଲାଗେ, ମାନେ ମତେ ଖାଇବାକୁ ଭଲ ପାଏ ନା ଡେଲି ଡେଲି ନୂଆ ନୂଆ ଆଇଟମ୍ କଲି ସବୁ ଟେଷ୍ଟ କରେ ମାନେ କାହାର କଉ
ହେଁ, ହେଁ, ହେଁ, ହେଁ। ବାଲେଶ୍ଵରରେ କଣ ପ ମାନେ ଭଲ ଖାଇବା?
ହୁଁ, ଭଲ ତ ସେମିତି ମେସରେ ଆଉ କିଛି ଭଲ ନୁହଁ।
ହଁ, ମେସ୍ ରେ ତ ଏତେ ପିଲାଙ୍କ ପାଇଁ କରିବା ଟା ବହୁତ କଷ୍ଟ। କିନ୍ତୁ ଏମିତି ବାହାରେ ଗଲେ କଣ ଭଲ ଲାଗେ ଖାଇବାକୁ?
ବାହାରେ ସେଇ ଗୁପଚୁପ୍, ମୋମୋ।
ମୋମୋ ସେପଟେ ଭଲ ମିଳୁଚି? ହୁଁ, ହୁଁ, ହୁଁ। ଆଉ ମା ଘରକୁ ଗଲେ ମା ସବୁ କଣ ସ୍ପେଶାଲ କରିକି ବନେଇକି ଦିଅନ୍ତି?
ଘରୁକୁ ଗଲେ ମା ସ୍ପେଶାଲ କରନ୍ତୁ ନ କରନ୍ତୁ କିନ୍ତୁ ସିଏ ଅନେଇଥିବେ ମୁଁ କଣ କରିକି ଦେମି ସେ ଖାଇବେ।
ଆଚ୍ଛା, ତମେ ରୋଷେଇରେ ଏକ୍ସପର୍ଟ ତା ହେଲେ ଆଉ। ଉଁ, ହୁଁ।
ଆଉ କିଛି ନୂଆ ଡିସ୍ କଣ ବନାଅ, ବନେଇଛ କି ଭ ଏବେ କିଛି ଭାବିଛ ବନେଇବ ବୋଲି?
ମାନେ ନୂଆ ଡିସ୍, ମୋବାଇଲ ମୁଁ ସବୁବେଳେ ଦେଖ ଖେଳାଏନା କେବଳ ଖାଇବା ଭିଡିଓ ଦେଖେ।
ଏଇସ୍ ହେଲା ଆଉ ମୋ ନଣନ୍ଦଙ୍କ ଭଳିଆ ଆଉ ମୋ ନଣନ୍ଦ ସେ ଏନି ଟାଇମ୍ ସେ ଖାଇବା ଭିଡିଓ ଦେଖୁଥିବେ।
ନା ତାଙ୍କ ତାଙ୍କର କିଛି ମସଲା ତା ମାନ ସେ ଯେମିତି ବନଉଛନ୍ତି ସେମିତି ବନାଏ ବାକି ମୋର କିଛି ଇୟୁନିକ୍ ମାନେ କିଛି ଗୋଟେ ଇୟୁନିକ୍ ତରିକା ଅଲଗା କିଛି ପକେଇ ଦେଲେ କାଳେ ଭଲ ଲାଗଯିବ କି?
ହୁଁ, ହୁଁ।
ହଁ, ତାକୁ ଏକ୍ସପେରିମେଣ୍ଟ କରନ୍ତି, ସେଇ ଟାଇପ୍ କରିଦିଏ। ବୁଲିବାଲି କିତ ମୁଁ ଖାଇବି ଭଲ ହେଲେ ବି ଖାଇବି, ଖରାପ ହେଲେ ବି ଖାଇବି। ହଁ, ଭଲ ଲାଗେ।
ହଁ, ହଁ।
ଖାଇବା ପିଇବା ଏମାନଙ୍କୁ ଅନ୍ୟ କିଏ ବନେଇି କେତେବେଳେ ଦବ? କିଏ ଦଉଥିବ, ନିଜେ ବନା ଖାଅ।
ହଁ, ତାମେ ମାନେ ରୁମ୍ ଭିତରେ ରଖିଛ ଗ୍ୟାସ ହେରିକା?
ଆଁ ଏଇ ଯୋଉ ଇଲେକ୍ଟ୍ରି ବାଲା ଜଗ୍ ନୁହଁ
ହଁ, ହଁ, ହଁ।
ହୁଁ, ଲୁଚେଇକି ରଖିଛୁ, ଆଣ୍ଟି ଦେଖିଲେ ବିଲ ଉଠିଛୁ କହି ଗାଳି ଦେବେ।
ହଁ, ହଁ।
ହଁ।
ହେଇଯାଏ ତା ଦେହରେ ମଟର, ଆଳୁ ସିଝିଯାଏ। ମଟର ଆଳୁ ସିଝି ଯାଏ, ସିମେଇ ଘରିକା ହେଇଯାଏ, ‌ଭଜା ଭଜା ଭାଜି ହେଇଯାଏ ତାଧିରେ।
ଆଚ୍ଛା, ଆଚ୍ଛା।
ବାକି ଟିକେ ଟାଇମ୍ ଲାଗେ, କିନ୍ତୁ ହେଇଯାଏ।
ହଁ, ଇଲେକ୍ଟ୍ରିରେ ତ ଯାହାବି ହେଲେ ଟାଇମ୍ ଲାଗୁଥିବ। ହୁଁ ହଁ ଭଲ। ଖାଇବା ଆଉ କେତେ ସେ ମଉସା ମାଉସୀ କଣ ବନେଇ ଦଉଥିବେ। କଣ ନାଇଁ ଭଲ ଲାଗୁ
ହଁ ତାପରେ ଏଇ ଗରମ ଯେମିତି ହଉଛି। ଏତେ ଜଣ ଛୁଆଙ୍କ ପାଇଁ ବନେଇକି ଦେଲାବେଳୁ-
ହଁ। ତ ସେମାନେ ବନେଇକି। ଦବା ଟା ଗୋଟେ ନିଜେ କେମିତି ପସନ୍ଦ ସେମାନେ କଣ ସମସ୍ତଙ୍କ ପାଇଁକା ନର୍ମାଲ ସେଇୟା କରୁଥିବେ।
ହଁ।
ନିଜେ ଯେମିତି ବନେଇବ ଆଉ ଭଲ ଲାଗିବ। ମାନେ ନିଜେ ଏସ
ଘରେ କଣ ଆମେ ଆମ ଇଏରେ ବନାନ୍ତି। ନା ଆଉ ଟିକେ ଅଧିକା ତେଲ ଅଧିକା ଟିକେ ମସଲା ମସଲି ଆଉ ଏଠି କଣ ପୁରା ଇଏ ଅନୁସାରେ। ମିଲ ପଇସା ଅଧିକ କେତେ ସବୁ କମ୍ପଲେନ କରିବେ ଏତେ କାଁଇ ପଇସା ହେଲା? ହୁଁ
ଆରେ ଆଜେଷ୍ଟ କରି ଖାଇବାକୁ ପଡିବ। ମେସରେ ଆଉ ତମେ କିଛି କହିବି ପାରିବନି। ହଁ ସବୁ ପିଲା ଯଦି ମିଶିକି କମ୍ପ୍ଲେନ କଲେ। ହଁ ଠିକ ଅଛି ନହେଲେ। ମେସରେ ପ୍ରାୟ କୋଉ ଭଲ ଖାଇବା ଏତେ ଦିଅନ୍ତି?
ହୁଁ ହୁଁ
ହ ଟିକେ ଭଲ ମ୍ୟାଗି ହେରିକା ଖାଅନା ନାହିଁ।
ହଁ ହଁ ମ୍ୟାଗି।
ସେଇଟା ତ ୱିକନେସ୍ ଆଉ ସମସ୍ତଙ୍କର ଥାଏ।
ନାଇ ମୁଁ ଏତେ ଖାଏ ନା-
ହ ହୋ। ହଁ ସେଇଟା କଣ ଇଜି ହେଇଯାଏ ନା ବହୁତ ସହଜରେ ହେଇଯାଏ। ଆଉ ବହୁତ ଶୀଘ୍ର ହେଇଯାଏ। କିଛି ନ ମିଳିଲେ ସେଇଟା ପାଣିରେ ପକେଇକି ସବୁ କିଛି
ମ୍ୟାଗି ଆଉ ସେଇ ଦଶ ଟଙ୍କିଆ ମସଲା ଓଡସ୍
ହଁ ଆ ରେ ଧର ହଁ।
ଏଆ ଆମ ବନେଇ ସବୁ ଖାଇବା କଥା ଉ
ହଁ ହଁ ହଁ ହଉ ଠିକ ଅଛି ଆମେ ପରେ କଥା ହବା ଆଉ।
ହଉ। ମୁଁ ତାହାଲେ ରଖୁଛି।
ହଁ ହଁ।